ହଉ, ହଁ କଣ କହୁଥୁଲୁ?
ହଁ କହ?
ମୁଁ କହିଲି ତାହେଲେ ଡାକ୍ତର ଦେଖେଇକି ସିଏ ଆସିବେ ନା କି?
ହଁ ଡାକ୍ଟର ଦେଖେଇକିନା ଆସିବ।
ହଁ, ଆସନ୍ତୁ କିଛି ଅସୁବିଧା ତ ନାହିଁ।
ନା କିଛି ଅସୁବିଧା ନାହିଁ। ଅସୁବିଧା କଣ ହୋଉଛି? ଏଥିରେ ଲାଉଡ଼ସ୍ପିକର ଅପ୍ସନ ନାହିଁ ନା?
ନା ନା।
ବେସିକ୍ କଲ୍ ଫିଚର୍ ଅଛି ଆଉ। ଆଁ?
ମୋ ଭୟସ୍ ତତେ ଶୁଭୁଛି ତ?
ଶୁଭୁଛି ମଝିରେ ମଝିରେ ଯେ ଚଡ଼ ଚଡ଼ ହେଇଯାଉଛି, ଚଳିବ।
ହଉ ଛାଡ଼୍ ଛାଡ଼୍ ଆଉ କଣ? ଆଉ କଂକ୍
ଆଉ ଟିକେ ପରେ ଯିମୁ ବା।
ତମ ଘରେ ଏବେ ରୋଷେଇ କିଏ କରୁଚି?
ନୂଆ ଭାଉଜ।
କଣ?
ନୂଆ ଭାଉଜ।
ତମ ଘରେ ତମ ଘର କଥା ପଚାରୁଚି।
ସେଇ ନୂଆ ଭାଉଜ ସବୁ ରୋଷେଇ କରୁଚନ୍ତି ସମସ୍ତେ ଖାଉଚନ୍ତି।
ସେ ଭଲ ରୋଷେଇ କରନ୍ତିୁ ନା।
ହଁ ମୁଁ ସେଦିନ ଖାଇଥିନି ପା ମାଛ ତରକାରୀ ଭଲ ଭଲ ଭଲ
ଭଲ ବନଉଚନ୍ତି।
ଭଲ ରୋଷେଇ କରୁଛି।
ସତ କଥା କୁହ।
ଇରେ ସତରେ ମାଛ ତରକାରୀ କରିଥିଲା ଭଲ ହେଇଥିଲା।
ହୁଁ ହୁଁ। ନ କରିଥିଲେ ବି ତୁମୁ କହିଦବ ଭଲ ଲାଗୁଚି।
ଆରେ ନାଇଁ ସତରେ ଆରେ ମାଛ ତରକାରୀ କଥା କହୁଛି ଡାଲି କଥା ଡାଲି ଯୋଉ କରିଥିଲେ ସେ ପୁରା ଅଲଣା କରିଥିଲା। ଆଉ ଭାତ ତ ବଡ଼ ବୋଉ କରିଥିଲେ ହେଲା। ସେ ଯା ମାଛ ତରକାରୀ ଯଉଟା କରିଥିଲେ ସେଇଟା ମୁଁ ଖାଇଥିନି ଭଲ ଲାଗୁଥିଲା ବୋଲି କହିଲି। ମୁଁ କ ସବେଳେ ଖାଇଚି ମୁଁ ତ ହେଇ ପହରଦିନ ଯୋଉ ଘରକୁ ଆଇଥିନି ରାତିରେ ସେଇଥରରଟା ସେଇ ମାଛ ତରକାରୀ ଟିକଏ ଖାଇଛି ଆଉ କିଛି ଖାଇନି।
ନ ଲାଗୁଥିଲେ ବି ତୁମେ କହିଦବ ଭଲ ଲାଗୁଚି।
ନଆ ଭଲାଗୁଥିଲେ ସେ ଡାଲି ବି କରିଥିଲେ ମୁଁ ତ କାହିଁ କହିଲିନି ଡାଲିଟା ଭଲ ହେଇଛି ବୋଲି?
ଡାଲ ଟା ଭଲ ଲାଗୁନଥିଲା?
ନା ଆ ପାଣିଆ ହେଇଯାଇଥିଲା ଆଉ କଣ ଆ ଲୁଣ ପଡ଼ିନଥିଲା। ଡାଲି ଟିକେ ମୋଠାରୁ କରିବା ଶିଖନ୍ତ ନା ଆଉ।
ମତେ କାଇଁ ଲାଗୁଚି ଯୋଉ ଟେକିକି ଟିକେ କହୁଚ।
ନା ନା ଡାଲିଟା ମୋଠୁ କରିବା ଶିଖନ୍ତି ମୁଁ ଭଲ ଡାଲି କରେ ଯେ।
ଟିକେ ଟେକିକି ଟେକିକି କହୁଚ କି?
ମୁଁ ଭଲ ଡାଲି କରେ ଯେ।
ନା ନା ମୁଁ କହିଲି ଟିକେ ଟେକି ଟେକି ଦଉଚ କି? ତମ ଭାଉଜକୁ ତମ ଭାଉଜଙ୍କୁ।
ମତେ ଟେକୁଚି।
ନା ଭଲ ରୋଷେଇ କରି କହି କଥା କହିଲି ତ।
ମୁଁ ତାର କିଛି ରୋଷେଇ କାଇଁ ସେ ମାଛ ତରକାରୀ ଭଲ ଲାଗିଲା ବୋଲି କହିଲି ଭଲ ରୋଷେଇ କରିଚି।
ସେ ଯନ ସହିତ କୋ କେମିତି କଥା ହୁଅନ୍ତି?
ହୁଁ ସେମିତି ନିଆ ଦିଅ ଆଉ।
କଣ?
ସେମିତି ଆଉ।
କେମିତି?
ଏଇ ନର୍ମାଲ ଯେମିତି ନିଅ ଦିଅ ଆସ।
ଏତେ ମିସିଙ୍ଗ ନୁହଁ ବୋଧେ?
ନା ମିସିଙ୍ଗ ନୁହଁ ସେ ସିଏ ତ ଟିକେ ଲାଜ କୁରା ଟିକିଏ ଆଉ।
ଲାଜ ମତେ କାହିଁ କୋଉ ଏଙ୍ଗଲ ରୁ ଲାଗୁନାହାଁନ୍ତି ଲାଜ ଭଳିଆ ତାଙ୍କର ଫେସ ରୁ।
ଏ ସେ ନୂଆ ନୂଆ ସେଠି ହେଲେ ଆଜ ବାହାରିବ ହେଲା ଜାନ।
ବହୁତ ଡେଙ୍ଗାଟେ କୁନୁ ଭଳିଆ।
ଠିକ୍ ଅଛ।
ହାଇଟ ଅଛି ନା?
ହଁ ଟିକି ହାଇଟ୍ ଅଛି, ଆରେ ପତଳା ବୋଲି ଟିକେ ହାଇଟ୍ ଜଣାପଡ଼ୁଛି, କିନ୍ତୁ ହାଇଟ୍ ତଥାପି ହାଇଟ୍ ବି ଅଛି।
ନା ନା କୁନୁ ଠାରୁ ଟେଙ୍ଗା ହବ ବୋଧେ।
ହେ ନାଁ ନାଁ
ଆଉ କଣ ତୋ ଫଟୋ ରେ ବୋହୁତ ଡେଙ୍ଗା ତ ଆଉ।
ହଁ ସେମିତି ଆଉ। ସେ କୁନୁ ଭଳିଆକୁ ଦେବ କୁ ଠାରୁ ଅଧିକ ହବନି କୁନୁ ଭଳିଆ ହବ। ଆରେ ସେ ପତଳା ଟା ନା ସେଥିପାଇଁ ଟିକେ ଅଧିକା ଡେଙ୍ଗା ଜଣା ପଡିଚି।
କେତେ କା ଭଳିଆ ପତଳା?
କାହା ଭଳିଆ ପତଳା ପତଳା ତ ପୁଣି କାହା ଭଳିଆ ପତଳା?
କନୁ ଭଳିଆ।
ନା ନା କୁନୁଠୁ ତାର ଫିଗର ଅଛି।
ସବୁ ଅଛି ତମ ଭାଉଜଙ୍କର।
ଆରେ ସେ ପତଳା କଥା କହୁଛି ମୁଁ କହିଲି କୁନୁର ଟିକେ ଫିଗର ଅଛି।
ଓହୋ।
ସେ କୁନୁଠାରୁ ପତଳା।
ତାଙ୍କର ଅଛି ନା
କାହାର?
ତମ ଭାଉଜଙ୍କର?
କୋଉଛି ବା ପତଳା ଫିଗର ଫିଗର ଓଡ଼ିଆ ବୁଝିପାରୁନ।
ହଁ ଆଚ୍ଛା।
କେତେଟା ବାଜିଲେଣି ଯେ?
ଆଉ ଆଉ କଣ ଖାଇବୁ ସକାଳେ ପୁରୀ ତ ଖାଇଥିଲୁ ଆଉ କଣ ଖାଇବୁ ଗାଧୁଆ ବେଳେ?
ଚିକେନ କଷା ହବ ଏଇନା। ଭାତକୁ ଚିକେନ୍ କଷା ଆଉ ଦହି କାକୁଡ଼ି ସାଲାଡ଼।
ଯାହା ହଉ ଭଲ ଖାଇବା ଆଉ।
ଆଣିକି ହେଇଛିଉ କରିକି ଖାଇମି ଆଉ। ଚିକେନ୍ ଖାଇବା କୁ ଟିକେ ଇଚ୍ଛା ହୋଉଥିଲା ତ? ସେଦିନ ଧରେ ଚୁଙ୍ଗୁଡ଼ି ଖାଇବାକୁ ଇଚ୍ଛା ଥିଲେ କହିନି ମନା କରିଦେଲୁ।
ଆମର ଛୁନ ଛୁନି ଶାଗ ରଖିନି ମୁଁ ହେଲା ସେ କଣ ପାଚି ଯାଇଛି ସେ ଶାଗ।
ଫୋପାଡ଼ି ଦିଅ ଖାଆନି।
କି?
ପାଚି ଯାଇଛି ସେ କଣ ଭଲ ଲାଗିବ?
ନାଁ ମୁଁ କାଟି ଦେଇଛି।
ଗୁଡେ ନଷ୍ଟ ହବ ନା।
ଖାଇଦେ।
ହଁ।
ବୋଉକୁ ପଚାରିବୁ ନା ଆଉ।
ପୁରା ନୁହଁ ମାନେ ଟିକେ ହଳଦିଆ ହଳଦିଆ ପଡିଯାଇଛି ଆଁ।
ଆରେ ହଳଦିଆ ପଡ଼ିଯାଇଥାଏ ଯେଉଁ ଶାଗ ପତ୍ରଟା ସେଟାକୁ ପ୍ରାୟତଃ ଖାଆନ୍ତି ନାହିଁ। ହେଲା।
ଏଟା ଏଟା ପୁରା ହଳଦିଆ ପଡିନି।
ଆଉ।
ସେଇଥିପାଇଁ ପଚାନ୍ତ ମାନେ ଆଗଟା ମୁଁ ଆଣିଥିଲି ଗୁରୁବାର ଦିନ ହେଲା ଗୁରୁବାରୁ ଆଜି ପର୍ଯ୍ୟନ୍ତ ରହିଛି। ହଁ ଫ୍ରିଜରେ ଅଛି ବା ଛୁୁଞ୍ଚୁଣି ସାଗ କେତେ ଦିନ ରହିବ।
ଖାଇଦବ ନା ଆଉ।
ଆଉ ଗୁରୁବାର ଦିନ ଆଣିଥିଲି। ସେଇଟାକୁ ମୁଁ କହୁଛି ଖାଇମି ନା ଖାଇମିନି।
ଦେଖ ଯଦି ବେଶୀ ହଳଦିଆ ପଡ଼ନି କାଟି ଦେଇଛୁ ଭାଜିକି ଖାଇଦି ଆଉ ଯଦି। ହଳଦୀଆ ଟିକେ ବେଶୀ ଦେଖାହେଉଛି ଖାଆନା। ସେଇଟା ଫାଷ୍ଟ ଫାଷ୍ଟ ଫାଷ୍ଟ ତ ବୋଉକୁ ପଚାର ହେଲା।
ପଚାରିବି ବୋଉକୁ ଯଦି ବୋଉ କହିବ ହଁ ଭାଜ ଭାଜିବି ନହେଲେ ଫୋପାଡ଼ିଦେବି।
ହଁ ହଁ ହଁ।
କିଛି ନାହିଁ ଟିକେ ହଳଦିଆ ପଡିଯାଇଛି ଟିକେ ରହିଯାଇଥିଲା ତ।
ହଁ ବେଶୀ ହଳଦିଆ ପନିନଥିଲା ଚଳିବ। ଖାଇନ ପାଳଙ୍ଗ ପାଳଙ୍ଗ ଖାଉନା ପାଳଙ୍ଗ ଶାଗ।
ନା।
ପାଳଙ୍ଗ ଶାଗ ଖାଉନା।
ନା ମତେ ଭଲ ଲାଗେନି।
ଡାଲମାରେ ପାଳାଙ୍ଗ ଶାଗ ପକେଇକି ଖାଅନା।
କଣ।
ଡାଲମାରେ ଯୋଉ ପାଳଙ୍ଗ ଡାମା ହୁଏ।
ନା ମୁଁ ଖାଏନି।
ଡାଲମା ରେ ଚିଙ୍ଗୁଡ଼ି।
ଡାଲମାରେ।
ଚୁଙ୍ଗୁଡ଼ି।
ହଁ।
ଚୁଙ୍ଗୁଡ଼ିଡଲମା ଖାଉ।
ହଁ ଖାଏ।
ଆଉ ଆଉ ଗୋଟେ। ମାଛ ତରକାରୀ କୋବି ଫୋବି ପଡ଼େକି
ମାଛ ତରକାରୀ।
ମାଛ ଦରକାରୀ ତମ ଆଡ଼େ କୋବ ଫୋବି ପଡ଼େ ପକାନ୍ତି। ମାଛ ତରକାରୀ ରେ କୋବି ପକାନ୍ତି।
ଭାବୁଛି ଏଇନା ପଖାଳ ଖାଇବି।
ମୁଁ ତ କହୁଛି ପଖାଲି ଟିକେ ଖା ପଟା ଥଣ୍ଡାରେ ରହିବ ଯଦି ପାରୁଛୁ ଦହିଟି ନେଇୟା ଦହି ପଖାଳ ଟିକେ ଖା।
ଏ ଶାଗଟା ପାଚିଯାଇଛି ମୋତେ ଭଲ ଲାଗୁନି।
ତୋତେ ଭଲ ଲାଗେ ଏନେ ଭଲ ଲାଗ ତା ନ ଭଲ ଲାଗେ ଭଲ ଲାଗେ ତ ବୋଉକୁ ପଚାରେ ତ ବୋଉ ଯଦି କହିବ ଖାଇବୁ ଖାଇବୁ। କଣ ଦେଖାଯାଉଛି।
ଆଁ।
କଣ ଦେଖା ହେଉଛି?
ପାଚିଗଲା ପରିକା ଦେଖା ଯାଉଛି।
ତୋ ବୋଉକୁ ପଚାରେ।
ସେଇ ତ ହଉଛି ଯଦି ଭାଜିବେ ଭଲ ଲାଗିଲା ତ ଖାଇବେ ନହେଲେ ନାହିଁ ଆଉ କଣ ଅଛି।
ହଁ ତମ ରୋଷେଇ ଷ୍ଟାର୍ଟ ହେଇଗଲାଣି?
ନା ହେଇନି ହବ।
ଅ ହଁ ଟ୍ରେନ୍ ଅଛି ମୋର ସାଢ଼େ ଗୋଟେ ବେଳକୁ। ଏ ଯେଉ ଖରା ଇଚ୍ଛା ହଉନି ବାହାରକୁ ଯିବାକୁ ରୁୁମ୍ ବାହାରକୁ ଯିବାକୁ ଇଚ୍ଛା ହଉନି।
ବହୁତ୍ ଖରା।
ହଁ ବା।
ପ୍ରବଳ ଖରା ତ ଇଚ୍ଛା ହିଁ ହଉନଥିବ ଆଉ।
କିଛି ଇଚ୍ଛା ହଉନି କରିବାକୁ ଉଁ। ଭାରି ପୁଣି ଯୋଉ କୁଛୁ ପବନଟା ବୋହୁଛି ଖରାକୁ ଯୋଉ ପବନଟା ଦେହକୁ ଯୋଉ ଗରମ ଗରମ ପବନ ଟା ବାଜୁଛି ପୁରା ଦେହ କଣ ହେଇଯାଉଛି।
କୁଆଡେ? ମୋ ମନଟା ଭଲ ଲାଗୁନି କେବଳ ଶାଗ ଆଣିଥିଲି ଶାଗଟା ପାଚିଗଲା।
କଣ?
ଶାଗ ଟା ପାଚି ଯାଇଛି ବୋଲି ମୋ ମନ ଭଲ ଲାଗୁନି।
କାଲି ଠାରୁ ଖାଇ ଦେଇଥାନ୍ତ ନା କାଲି ଶନିବାରଟା ଥିଲା।
କାଲି କଣ ଆମ ବୋଉ କହିଲା ନା କାଲି କରିବନି କାଲି ଆଉ ପିତା ଶାଗ ଯୋଉଟା ନୁହେଁ ସେଇଟା ହେଇ ଥିଲା ବୋଲି ଆମର କଲୁନି କାଲି ବି ମୁଁ ପଖାଳ ଖାଇଲିନି ଥଣ୍ଡା ବୋଲି।
ଓ ଆଚ୍ଛା ଆଚ୍ଛା ଆ ଯୋଉ ଗରମ ଭାତରେ କଣ ଭାତ କଣ ଯୋଉ ଶାଗ ଖାଇହବନି କି?
କଲାନି କାଲି ଆଉ ରଖି ଥିବୁ ମୁଁ ଜାଣିଥିଲେ ଏତେ ପାଚିଯିବ ବୋଲି ପାଚିଗଲା ପାଚିଗଲା ଆଉ କଣ କରିବା।
ଓ ହୋ।
ଆଉ କଣ କହ? ଏଇ ତୁ ଜାଣିଛୁ ନା କେମିତି ଏ ଯୋଉ କରନ୍ତି ଲସି କେମତି ବନାନ୍ତି ତୁ ତ ଜାଣିଥିବୁ ମତେ କଣ କେମତି ବନାନ୍ତି?
ଲସି।
ହଁ ଆସିବନି?
ଅଁ ନା। ମାନେ ବନାନ୍ତି କେମତି ସେ ଯୋଉ ଦହି ଫହି ପକେଇକି ସବୁ ଚିନି ଫିନି ଟିକେ ପକେଇକି ବନାନ୍ତି। କିନ୍ତୁ ମୁଁ ସିଓର ନାହିଁ ଏତେ କୁ କପ୍।
ଆଉ ତାହେଲେ ତୋତେ କୋଉଟା ଆସେ?
ପଣା। ପଣାରେ ବେଲ ପଣା।
ଅ ରାନ୍ଧନ୍ତି।
କଣ ଟା?
ଚିଙ୍ଗୁଡ଼ି ନଡ଼ିଆ ଦେଇକି।
ଚିଙ୍ଗୁଡ଼ି ନଡ଼ିଆ ଦେଇକି ରାନ୍ଧନ୍ତି!
ଯୋଉ ରୋଷେଇ କରନ୍ତି ଭଲ ଲାଗନି?
ହଁ ଶୁଣୁଛି ପାଢ୍। ନୂଆ ଶୁଣୁଛି ମୁଁ।
ଚିଙ୍ଗୁଡିକୁ ନ ଡ ନଡ଼ିଆ ରସ ଦେଇକି କରନ୍ତିନି। ହଁ
ନା ମୁଁ ଜାଣିନି ତ କାଇଁ।
ମାନେ ଚିଙ୍କୁଡି କୋଟେ ଅଡିଆ ରସ ଦେଇ କରନୁ ତେ ଖାଇନା।
ନା।
ଏଇ ଭଗବାନ କେତେ ସୁନ୍ଦର ଲାଗେ।
କେମିତି ପ୍ରୋସେସ ଟା କହିଲ?
ତମେ କଣ ଖାଇବ ଜୀବନରେ?
ଜିବନରେ କଣ ଚୁଙ୍ଗୁଡ଼ି ନଡ଼ିଆ ଛଡ଼ା କିଛି ନାହିଁ। କୋହୁନୁ ପ୍ରୋସେସଟା କେମିତିଆ?
ଛାଡ ଖାଇନା ଖାଇନା ଆଉ। କେବେ ଗୋଟେ ଖାଇଦବ ଆଉ।
କରିକିନା ଦେଲେ ସିନା ଖାଇମି ନହେଲେ ବତେଇଲେ କେମିତି କରନ୍ତି କରିକିନା
ମୁଁ ଘର ତକି ଖାଇବେନି ଆଉ ସେମିତି